ହ୍ୟାଲୋ
ହ୍ୟାଲୋ।
ହ୍ୟାଲୋ
ହ୍ୟାଲୋ ହଁ ନମସ୍କାର।
ହଁ ଶୁଭିଲା ଦେଖନ୍ତୁ।
ଆ ଆଚ୍ଛା ଆପଣ କଣ କରୁଛନ୍ତି।
ଏଇ ଜଷ୍ଟ ଏବଂ ଖାଇ ପିଇକି ବସିଥିଲେ ଆପଣ।
ମୁଁ ବି ଏଇଠି ଠିଆ ହେଇଛି ଟିକେ ବୁଲୁଛି ବାହାରେ ଟିକେ ଆଉ
ଆଛା ଆଉ ରେଷ୍ଟ ନେଇଥିଲେ ନା ଦେହ ପାଅ କେମିତି ଅଛି ଆଣଙ୍କର।
ହଁ ହଁ। ଆପଣ କେଉଁଠି ଅଛନ୍ତି ଏବେ।
ମୁଁ ଅଛି ଯାଇନି ଆପଣ କୋଓଠି ଅଛନ୍ତି।
ଆପଣ ଟିକେ ବାହାରକୁ ଆସନ୍ତୁରି ଆପଣଙ୍କ ଭଏସ୍ଟା ଟିକେ ଇକୋ ହେଉଛି।
ଏବେ ସିଲେଇ କଲେ ଆପଣ
ଆଜ୍ଞା ଆଜ୍ଞା।
ଆଜ୍ଞା କୁହନ୍ତୁ କୁହନ୍ତୁ। ହଁ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ କେମତି ଅଛନ୍ତି ସମସ୍ତେ।
ଆଉ ହଁ ମୋ ଘରେ ବି ସବୁ ଭଲ ଆଉ। ଆଉ ଆ ଆଚୁଲି ମୋ ଗାଁଟା ତ ପୁରୀ ଆପଣ ଜାଣି ଜାଣିନଥିବେ ମୁଁ ଆପଣଙ୍କୁ କହିଦେଉଛି। ଆଉ ଆମ ସେପଟେ ତ ଆପଣ ଜାଣିଥିବେ ଜଗନ୍ନାଥ ମନ୍ଦିର ବହୁତ। ହଁ ଆଉ ସେ ତ ବହୁତ ଭଲ ପ୍ରସିଦ୍ଧ ମନ୍ଦିର। ସେଠି ଦେଶ ବିଦେଶରୁ ଲୋକମାନେ ଆସନ୍ତି ଗୋଟେ। ଅ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଗୋଟେ ମୁହର। ସେ ସୁଖ ଦେଖିବା ପାଇଁ ଏତେ ଦୂର ଦୂରରୁ ଆସିଥାନ୍ତି ଆଉ ଏଥର କା ଆକ୍ଚୁଲି କଣ ହେଇଥିଲା ନା ମୁଁ ବି ଯାଇଥାନ୍ତି ପୁରୀ ଦର୍ଶନ କରିବା ପାଇଁ ବଟ୍ କଣ ହେଲା ନା, ଜଗାର ଡୋରି ତ ଲାଗିଲେ ହିଁ ଆମେ ଯାଇପାରିବା ନା। ବଟ୍ ଏମତି ହେଲା କି ମୋର ଟିକେ ପା ଆମ ଘର ଟିକେ ଅ ଟିକେ କଣ ହେଇ ଇଏ ହେଲା ତ ଆମେ ଆଉ ଯାଇପାଇଲୁନି। ତ ଏଥର ଜଗାର ଡୋରି ଲାଗି ହେଲାନି ଆଉ, ଆଉ ଆପଣ ବ ଏପଟେ ପୁରୀ ଦର୍ଶନ କଲେଣି କି ନାହିଁ।
ପୁରୀ ତପ ତ ଦର୍ଶନ ଜଗା ର ଲାଗିନିଁ। ଦିଇ ବର୍ଷ ତଳେ ଲାଗିଥିଲା ଯାହା ଦେଖିଥିଲି। ତା ପରେ ଆଉ ଲାଗିନି।
ଆଚ୍ଛା ହଁ, ସେଇ ତ ମେନ୍ କଥା ଜଗାର ଡୋରି ଲାଗିଲେ ହିଁ ଆମ ମାନେ ଜଗାକୁ ଦେଖି ପାରିବା ବୁଝିପାରୁଛ ନା।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କର ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ସବୁ ଅଛନ୍ତି ବାବା, ମାମା, ଆଉ ମୋ ଭାଇ।
ଆଚ୍ଛା ଆଛା ହଁ ଆମ ଘରଟା ଟିକେ ଆକଚୁଆଲି ବଡ ଘର ଟା ତ ମୁଁ, ଆମ ଘରେ ମୋ ଜେଜେମା, ଜେଜେବାପା, ଦାଦା, ଖୁଡ଼ି ତାଙ୍କର ଭା ଛୁଆ ପିଲା ଆଉ ମୋର ଗୋଟେ ନିଜର ଭଉଣୀ ଅଛି। ତାଙ୍କର ବି ସବୁ ଛୁଆ ପିଲା, ଭଉଣୀ, ଭାଇ ଭଉଣୀ ଅଛନ୍ତି ସମସ୍ତେ ଆଉ।
ହଁ,
ଆଜ୍ଞା ଆଜ୍ଞା।
ଆଚ୍ଛ! ଆଉ କଣ ଖାଇ ପିଇ ସାରିଲାଣି?
ହଁ, ଆଜି ଆକଚୁଆଲି ଦିହି ପରେ ଖାଇଥିଲି ପଖାଳ ଆଉ ଭା ପଖାଳ ଇଏ ଆଳୁ ଭର୍ତ୍ତା। ଆଉ ମିକ୍ସ ଭେଜ ତରକାରୀ ଆଉ ଆଳୁ ପୋଟଳ ଭଜା ଆଉ ଲେମ୍ବୁ ଲୁ ଲଙ୍କା ଲୁଣ ଆଉ। ଆପଣ କଣ ଖାଇଥିଲେ?
ଆମ ଘରେ ଚିକେନ୍ ହେଇଥିଲା।
ଆଚ୍ଛା ଆଚ୍ଛା। ଆଉ ପାଠ ପଢା ଭଲ ଚାଲିଚି?
ହ ହଁ ଚାଲିଛି ପଢାପଢି ତ ପିଲା ମାନଙ୍କର ଏଜାମ୍ ଚାଲିଚି
ଓୁ ହୋ ଆପଣ କଣ ମାନେ କଣ ପଢୁଛନ୍ତି?
ଗ୍ରାଜୁଏସନ୍ କରୁଚି ଫାଷ୍ଟ ଇଅର।
ଆଚ୍ଛା ଆଚ୍ଛା।
ହଁ। ଆପଣ?
ମୁଁ ଏକ୍ଟୁଆଲି ମାଷ୍ଟର୍ସ କରୁଛି। ମୋର ବି ଏ ଏବେ ଏକ୍ଜାମ ଚାଲୁଚି। ଆଉ ଫାଷ୍ଟ ସେମିଷ୍ଟର ଟା ଚାଲୁଛି ଆଉ ଆମର ତ ମୁଁ ତ ଆକ୍ଚୁଆଲି ହଷ୍ଟେଲରେ ରୁହେ ତ ହଷ୍ଟେଲ ରେ କଣ ହେଇଛି ନା ଆମର ଟିକେ ଖାଇବା ବନ୍ଦ କରିଦେଇଛନ୍ତି ଆଉ। ତ ବହୁତି କଷ୍ଟ ହଉଚି ଖାଇବା ପିଇବାର ପାଣି ବି ମ ମାନେ ବହୁତ ଟିକେ ଦିନ କିଛି ଦିନ ଆଗରୁ ବନ୍ଦ ହେଇଯାଇଥିଲା। ତା, ମାନେେ ଟ୍ୟାଙ୍କର ଆସିଥିଲା ଆମ ହଷ୍ଟେଲକୁୁ ଆମେ ପୁଣି ପ ବାଲ୍ଟି ବାଲ୍ଟି ପାଣି ନେଇକି ବୋହିକି ନିଜ ନିଜ ରୁମ୍ ଆଉ ନିଜ ନିଜର ନିତ୍ୟକର୍ମ ସବୁ କରୁଥିଲୁ। ଆଉ ତା, ପରେ ଏବେ ତ ଖାଇବାର ବି ସେଇ କଷ୍ଟ ଚାଲିଛି ଆଉ ସେମତି ଖାଇବା ଜଣ ମଗେଇ ଦଉ ତା, ପରେ ସି ଆଣି ଦିଅନ୍ତି। ତାପରେ ଆମେ ଆଣିକି ଆସୁ ଆଉ ଖାଉ ରୁମ ରେ ଆଉ ସେମିତି କରିକି କଷ୍ଟ କରିକି ଚଳୁଛୁ ଆଉ।
ଆଜ୍ଞା। ଆଉ ଘରେ ସବୁ ଭଲ
ଘରେ ସବୁ ଭଲ ଅଛନ୍ତି ତା
ଆଚ୍ଛା ଆଚ୍ଛା ମୋର ବି ସବୁ ଭଲ। ହଁ ଟିକେ ଟିକେ ଭଲସେ ଶୁଭା ଯାଉଛି ଆଉ।
ଆଜ୍ଞା ସୁବି
ଆଉ କେମ୍ ଆଜ୍ଞା ଆଜ୍ଞା ଆଜ୍ଞା।
କୁଅନ୍ତୁ।
ହୁଁ ଆଉ କେମିତି ଖରା ଆପଣଙ୍କର ସେପଟେ ହଉଛି?
ହଁ ଏବେ ବି ଖରା ହଉଛି ତ ଆକ୍ଚୁଆଲି ବର୍ଷା ପାଗ କରିଛି ବୋ ବର୍ଷା ହଉନି ନା। ତ ଟିକେ ଗୁଳୁ ଗୁଳ ହଉଛି ସୂର୍ଯ୍ୟ ଦେବତା ବି ଟିକେ ଚଡକୁଛନ୍ତି।
ହଁ ଠିକ୍ କହିଛନ୍ତି ଆମର ଏପଟେ ବି ବହୁତ ଗରମ ମାନେ ଖରା ଏତ୍ ଏ ଯେ ମୁଣ୍ଡରେ ଅନେଇକି ବସିଚି। ଲାଗୁଚି କି ସୂର୍ଯ୍ୟ ଦେବତା ବସିଛନ୍ତି ଆମ ରକ୍ତ ଖାଲି ଶୋଷିବା ପାଇଁ ଆଉ କିଛି ନାହିଁ ଜମାରୁ ଗୋଟେ ବର୍ଷ ହେଲେ ଟୋପା ଟେପଟେ ହୁଅନ୍ତା ହେଲେ ଆମ ପୁରୀ ଆକ୍ଚୂ ଆଲୀ ମୁ ଗାଁରେ ଯେତେ ବେଳେ ଥିଲି। ମୁଁ ଏବେ ଖରା ଛୁଟି ରେ ଆମର ଗାଁରେ ଥିଲେ ହେଲା ବୁଝିଥିବେ ଗାଁରେଥିଲି। ତମ ଯେଉଁ ଗୌ ଗରମ ବା ଗାଁରେ ଲୋକମାନେ ଭାବନ୍ତି କଣ ନା କି ଗଛପତ୍ର ଅଛି କଣ ଟିକେ ଗଛ ପତ୍ର ହଲିଲେ ଗୋଟେ ପବନଟେ ହବ ବଟ ଆମ ଗାଁ ଆଡ଼େ। ଗଛ ଥିଲେ ବି କଣ ପବନ ମୂଳରୁ ଜମାରୁ ହିଁ ନାହିଁ ଯେମିତି କି ପବନ ବୋଧେ ପବନ ଦେବତା ଯାଇଥିଲେ ବାହାରି ଆମକୁ ଏଇଠି ଅବସାପ ଗାଧେଇକି ଯାଇଥିଲା ଭଳିଆ ଲାଗିଲା ଆମକୁ ଜମାରୁ ଏ ତ ଗରମ ଗୁଳମୁଲୀ ଯଉ ରେଟେ ର ତା ସାଙ୍ଗେ ପବନ ବି ଟୋପାଟେ ନାହିଁ ଆମେ ମାନେ କେମିତି ଚଳିଛୁ ସେ ମାସେ ଦି ମାସେ ଏଇ ଯୋଉ ଥିଲି ମାମୁଁ ଗାଁ ରେ। କଣ କହିବି ଏତେ ଇଏ ଗରମ ରେ ଜମାରୁ ଜମାରୁ ହିଁ ରହି ହୁଏ ନା ଆମେ ଖାଲି ଫ୍ୟାନ ରେ ହିଁ ବସୁ ଘରେ। ଆଉ ବାହାରକୁ ବାହାରିଲେ ଯେ ସେଇ ଗୁଳୁଗୁଳି। ଫ୍ୟାନ ରେ ବସିଲେ ବି ସେମିତି ଟିକେ ଟିକେ ଟିକେ ହିଁ ଆମ ଘରେ ଥଣ୍ଡା ପବନ ପାଉ। ଆଉ ନହଲ ତ ସେମିତି ଖରା ଆଉ ଗରମ ଆଉ କଣ କରିବ।
ଆଜ୍ଞା ଏବେ ତ ହବ ଖରା ଗରମ ଆଉ କଣ କରିପାରିବା।
ହଁ ଠିକ୍ କହିଛନ୍ତି ଏ ତ ଆ ଲେଟ ରେ ମୌସୁମୀ ବି ଆସିବ ବୋଲି କଣ ନିୟୁଜୁ ରେ କହୁଥିଲା ଦେଖିବା କଣ ହଉଛି ବରଷ। ସାହେଲେ ଟିକେ ମୁଁ ଏଥରକ ଭଲସେ।
ଗରମରେ ତ ଏମିତିରେ ମଣିଷ ମାନେ ମରିଗଲେଣି କେତେ।
ଆଜ୍ଞା।
ଆଉ ଆପଣ ରାତିରେ କଣ ଖାଇବେ ଭାବିଛନ୍ତି?
ଖାଇବାକୁ ଦିନରେ ଘରେ ହବ ରୋଷେଇ ରୁଟି ଫୁଟି ହବ ସେଗୁଡା ହବ। କାମିଆଁ। ଆପଣଙ୍କ ହଷ୍ଟେଲରେ ଖାଇବା କୁ ବନ୍ଦ। କୋଉଠି ଶୋଉଚ ଆପଣ କଣ ଖାଇବେ ରାତିରେ?
ମୁଁ କିଛି ତ ଭାବିନି ଖାଇବା ପାଇଁ ବିଏବେ ଯାଏଁ ଏ ସନ୍ଧ୍ୟା ବେଳେ ଭାବିଛି କଣ ଟିକିଏ ଚା ବନେଇକି ପିଇବି ଆଉ ରାତିରେ କଣ ହେବ ହେଲେ ମ୍ୟାଗି କରିକି ପିଇବି ଖାଇବି ଆଉ।
ସେପଟ ଖାପିକରିବି ଆଉଗେଟେ ଖରାପ ହେଲାଣି ଆଉ ଆଜ୍ଞ ଆଉ କଣ କୁହ? ଆ।
ଆଉ ଆପଣଙ୍କ ଗାଁ ଆଡ ର ଦୃଶ୍ୟ କେମିତି ସବୁ ଭଲ?
ହଁ ଆମେ ତ ଆମେ ଗାଁରେ ହିଁ ରହୁଛୁ। ଜଙ୍ଗଲ ତଳେ ହିଁ ଆମ ଘରଟା।
ଆଚ୍ଛା ଭଲ ତ ପୁରା ଦୃଶ୍ୟ ଥିବ ଦେଖିବାକୁ ନେଚର୍।
ତାପରେ ଆମର ସେଠି ଅଛି ଗୋଟେ ଝରଣା ଟାଇପ୍ ର ସେଇଗୁଡା ସବୁ।
ଆଚ୍ଛା ହଁ।
ଆପଣଙ୍କ ଭଏସ କ୍ଳିଅର ସୁବୁନି କି?
ହଁ ହଁ ଶୁଭୁଛି ଟିକେ ଟିକେ ଭଲସେ ଶୁଭୁଛି।
ଆପଣଙ୍କୁ ମୁହଁ ଦେଖି ମତେ ଲାଗିଲାନି ତ।
ଆଛା ଆଛା। ମୁହଁ ଦେଖି ଆଇଥିଲି ଲୋକମାନେ ବେଶି କିଛି କହିପାରନ୍ତିନି।
ହଁ ପା ସବୁ
ଆଜ୍ଞା ଏମିତିରେ ବି ଆପଣଙ୍କ ଆପଣଙ୍କ ନା ଟା ବି ବହୁତ ଭଲ ଅଛି।
ଥାଇଙ୍କୟୁ ଶୋ ମଚ ଆପଣଙ୍କ ନାରେ ଯୋଉ ଭଲ ଲାଗିଲା ଆପଣଙ୍କର ସେଠି ଇକୋ ହୋଉଛି ଆକ୍ଚୁଆଲି।
ଆଚ୍ଛା ଆଚ୍ଛା ହଁ ହଁ ବୁଝିପାରୁଛୁ ବୁଝିପାରୁଛୁ ଆଉ କୁଆଡେ ବୁଲାବୁଲି କଲେଣି ନା ନାଇଁ?
ନାଁ ପିଲାଲେ ହୋଷ୍ଟଲଛି ରେ ହିଁ ରହୁଚି।
ଆଚ୍ଛା ଆଚ୍ଛା ବେଶୀ ବୁଲନ୍ତୁନି ଗୋଡ଼ଟା ଟିକେ କାଟିବ ଆପଣ ଟିକେ ବସିଯାଆନ୍ତୁ।
ଆକ୍ଚୁଆଲି ମୁଁ ବସିବା ପାଇଁ ସିଟ୍ ଖୋଜୁଛି ହେଲେ ମୋ ସିଟ୍ ରେ ଆଉ ଜଣେ ବସିପଡିବେ। ତ ମୁଁ ବସି ନିଅ।
ଆଚ୍ଛା ଆଚ୍ଛା ହଁ ଏମିତି ତ ହୁଏ ଆଉ ଆପଣ ଉଠି ଗଲା ପରେ ଆଉ ଜଣେ ଆସିକି ବସିଯାଏ। ଆଉ ତାଙ୍କୁ କହିବି ହୁଏନି ନା କି ହଁ ନା ଆପଣ ଉଠନ୍ତୁ ମୁଁ ବସ ଥିଲି କିଛି ମିନିଟ୍ ଆଗରୁ ସେଇଥିପାଇଁ ସେତିକି କଷ୍ଟ ଟିକେ କରିବାକୁ ପଡିବ।
ହୁଁ ହଁ କଣ କରିବା ଏଇ ତ ଦୁନିଆ ପ୍ଲାଷ୍ଟିକ ପାନିଆ ମେଡ ଇନ୍ ଚାଇନା ଆଉ।
ହଁ ଠିକ୍ କରିଛନ୍ତି ଆଉ ଆପଣଙ୍କ ଦେହ ଫେହ ସବୁ ଭଲ?
ହଁ ଦେହ ଭଲ ଅଛି ଥିଲା ବୋଲି ଏକ୍ଜାମ୍ ପାଇଁ ଟିକେ ଟେନସନ ଲାଗୁଛି।
ହଁ ଯାହାହେଲେ ଏକ୍ଜାମ ନା ଟେନସନ ତ ରହିବ ଆମର ବି ଟେନସନ ସେମତି ଏକ୍ଜାମ ପାଇଁ ଆଉ।
ଆଜ୍ଞା ଆଜ୍ଞା ଆଉ କଣ କୁହନ୍ତୁ?
ଆଉ କଣ ସେମିତି ସବୁ ଜୀବନଟା ତ ସେମିତି ଚାଲିଛି ଆଉ କଣ କରିବା।
ଉଁ ହୁଁ। ଆଜ୍ଞା ଆଜ୍ଞା ଆଉ କଣ ଖା
ଅ କଷ୍ଟ କରିବାକୁ ପଡେ ଯାହା ହେଲେ ବି। ଆ ମାନେ ଝିଅମାନେ ଆମକୁ ତ ବହୁତ ରେଷ୍ଟ୍ରିକସନ୍ ଥାଏ। ହେଲେ ବି ସେଇଥିରେ ଆମେ ହେଲେ ବି ସଫଳ ହେବା ପାଇଁ ବହୁତ ଚେଷ୍ଟା ଚାଲିଛି ଆମର। ମୁଁ ବି ଚାହିଁକି ଆପଣ ବି ସଫଳ ହୁଅନ୍ତୁ ମୁଁ ବି ସଫଳ ହୁଏ। ସମସ୍ତେ ମିଶିକି ସଫଳ ହେଲେ ଭଲ। ଆମେ ଆମର ଓଡିଶାର ନାଁ ରଖିପାରିବା ହଉ ତାହେଲେ ଭଉଣୀ ଆକ୍ଚୁଆଲି କଣନା ଟିକେ ମତେ ଯିବାର ଅଛି ବାହାରକୁ ବୁଲିବାକୁ ଟିକେ ମୋ ସାଙ୍ଗମାନେ ଏଇ ହଷ୍ଟେ ଷ୍ଟେଲ ସବୁ ମିଶିକି ଯିବେ ତ ତ ମୁଁ ଟିକେ ବାହାରିବି ରେଡି ହେବି ଆପଣଙ୍କୁ ମୁଁ ତାହେଲେ ଫୋନ୍ ଟା ରଖୁଛି ଆପଣଙ୍କୁ ମୁଁ ପରେ ଫୋନ୍ କରିବି ମିଶିକି କଥାହବା ଆଉ ହଉ। ତାହେଲେ ଭଉଣୀ ନମସ୍କାର ରଖୁଛି ଜୟ ଜଗନ୍ନାଥ।
ନମସ୍ ନମସ୍କାର ଜୟ ଜଗନ୍ନାଥ।